ହ୍ୟାଲୋ?
ହଁ କୁହନ୍ତୁ ଙ୍କ
ଏଇଠି ବସୀଥିଲି ଯୋରେ ବର୍ଷା। ବର୍ଷା ହଉଛି ତ ଛାତ ଉପରେ ବସିଛି।
ଓହୋ ବର୍ଷା ଏଠି ଉଠେଇଛି କିନ୍ତୁ କାଇଁ ଦେଲାନି ଥଣ୍ଡା ପବନ ବୋଧେ ଆଉ କଉଠି ହେଇଗଲା ଏଠି ଆଉ ହେଲାନି।
ଆମ ଏଇକରେ ଟିକେ ହେଇଗଲା ଆଉ।
ହଁ ଓହୋ ହଁ ହଁ ଭଲ ଅଛି ଆଉ ଆପଣଙ୍କର ଆଜି ଖାଇବା ପିଇବା କଣ ହେଇଛି?
ଆଜି ମା ଡାଲି କରିଥିଲୁ ଆଉ ପୁଟଳ ଆଳୁ ଭଜା କରିଥିଲୁ ଶାଗ। ଆଉ କଞ୍ଚା ଆମ୍ବ ତା ସାଙ୍ଗେରେ ଆଜ୍ଞା ଆଜ୍ଞା ଆଜ୍ଞା ସୁସ୍ତ ଏଇନେ ଆମେ।
ଭଲ।
ହଁ ପିଲାମାନେ ସମସ୍ତେ ଅ, ହଁ ଚଟଣି ତାକୁ କରିଥିଲୁ।
ଓ ହୋ।
ଆଉ କଣ?
ଏଇ ଏମତି ବସିଥିଲି ମୁଁ ବି ଆଜି ପଳେଇଥିଲି ଗୋଟେ ଇଣ୍ଟରଭି୍ୟୁ ଥିଲା। ଯାଇଥିଲି ଇଣ୍ଟରଭିୟୁ ଟା ସକାଳ ଦଶଟାରେ ଥିଲା ପରେ ହବ କହିଲାରୁ ପୁଣି ଝିଅକୁ ନେଇକି ସେଇ ପାଖରେ ହିଁ ଗୋଟେ ମଲରେ ବୁଲା ବୁଲିକରିକି ପୁଣି ଫେରିଲି ପୁଣି ସାଢେ ବାରଟା ରେ ଇଣ୍ଟରଭିୟୁ ହେଲା ତାକୁ ନେଇକି ଆସ ଆସିଲି ଘରୁକୁ ପୁଣି ଦିଟା ବାଜିଗଲା ଦିଟା ବେଳେ ତାକୁ ଖୁଏଇଲି ପୁଣି ତିନିଟା ବେଳେ ଵିଥ୍ ଖାଇଲି ମୁଁ ବାସନ ମଜା ମଜା କରିକି ଏଇ ତାକୁ ଶୁଏଇ ଦେଇକି ବସିଲି ଆଉ।
ଉଁ ହୁଁ ଆଉ ତାହେଲେ ଛୋଟ ଝିଅଟିଏ ନାଇ କି?
ହଁ ଦି ବର୍ଷ ସା
ଓହୋ ଆହାଁ ଆଉ ଭାଇ?
ହୋ ମାନେ ମୋ ସ୍ଵାମୀକୁ
ଆ - ହାଁ - ହାଁ- ହାଁ।
ସିଏ ସିଏ ସପଟୋୟାର ଇଞ୍ଜିନିୟର୍। ସେ ଅଫିସ ଯାଇଚନ୍ତି ସିଏ ମୁଁ ଯେତେବେଳେ ଇଣ୍ଟରଭିୟୁ ଦେବାକୁ ଯାଇକି ଅଳ୍ପ ସମୟ ତାକୁ ଧର ନେଇକି ରଖି ଦେଲେ, ଆ ସେଇଠୁ ସେଇ ପାଖରେ ତାଙ୍କ ଅଫିସ୍ ବା ପାଖରେହିଁ ତ ମୋର ଇଣ୍ଟରଭିୟୁ ଥେଲା ତ ସିଏ ଆସିକି ରଖିଥିଲେ ତାପରେ ମୋ ଇଣ୍ଟରଭିୟୁ ସରିଲା ପରେ ମୁଁ କ୍ୟାବ୍ କରିକି ଆସିଲି ଘରକୁ ସିଏ ଅଛନ୍ତି ଆଉ ଅଫିସରେ ସନ୍ଧ୍ୟାରେ ଫେରିବେ ଆଉ। ଆଉ ମୁଁ ତ ଏଇଠି ଶାଶୁ ଶଶୁର
ହଁ- ହଁ।
ଆଜ୍ଞା, ହଁ ଶାଶୁଶଶୁରଏଇଠି ଅଛନ୍ତି ଆ ଆଜି ତ ଆଇଁଷ ମତେ ଟିକେ ଆମିଷ ବନେଇ ଆସେନି ତ ଶାଶୁ ହିଁ ବନେଇଥିଲେ ମୁଁ ଆସିକ ଆସି ତାରୁ ଝିଅ ଖାଇଲା ଶାଶୁଶଶୁର ଅଛନ୍ତି ଏଇଠି ସ-ସ୍ୱାମୀ ଏଇଠି ଅଛନ୍ତି ମୁଁ ମୋ ଚାକିରି ଅଲଗା ଜାଗାରେ ତ ମୁଁ ସେଇଠି ଚାକିରି କରେ ଭଦ୍ରକରେ।
ଓହୋ ଦୂରତା ଟିକେ ରହିଗଲେ ଆଉ ନାଇଁ?
ହଁ ଦୂର ରହିଗଲା ସେଇଥିପାଇଁ ଚେଷ୍ଟ ଟା କରୁଚି ଏଇପଟେ ହେଇଯାଇଥିଲେ ଟିକେ ଘରେ ରହିଥାନ୍ତି ଆଉ।
ହଁ ହଁ ସୁବିଧା ଝିଅକୁ ବି ସମୟ ଦେଇଥାନ୍ତେ ଭାଇଙ୍କୁ ବି
ହଁ ହଁ ହଁ ସେ ତା ଜେଜେବାପା ଜେଜେମା ବି
ନ-ନିହାତି ତାଙ୍କ ପାଇଁ ଏବେ ପାଖରେ ପୁଅ ବୋହୂ ର ଆବଶ୍ୟକତା ବହୁତୁ। ତେଣୁକରି କ ଚାକିରି ତ କରିବା କାହିଁକି ନା ଏବେ ଯୋଉ ପ୍ରକାର ପରିସ୍ଥିତି ହେଲାଣି ଦୁଇ ଜଣଙ୍କର ଇନକମ୍ ନହେଲେ ମା ଆଉ ପିଲାମାନଙ୍କୁ ମଣିଷ କରିବା ମୁସ୍କିଲ ନିଜେ ବି ଚଳିବା ମୁସ୍କିଲ ଯୋଉ ପ୍ରକାରେ ସବୁ ରେଟେ ହେଇଗଲାଣି। ତମେ ଦି ଜଣ ଜାଙ୍କ ଚାକିରି କିନ୍ତୁ କଣ ହେଲା ଟିକେ ଫ୍ୟାମିଲି ଭିତରେ ରହିକି ଯିବା ଆସିବା କଲେ ଫେ ବା ବାପା ମା ହିସାବରେ ସେମାନେ ଗୋଟେ ଖୁସି ହୁଅନ୍ତେ ସ୍ୱାମୀ ବି ଖୁସି ପିଲା ଟି ବି ଟିକେ ଆମର ସ୍ପର୍ଶ ଟା ପାଇବା ଦରକାର ସେ ପାଇଥାନ୍ତା। କଣ କରିଆ ଠାକୁରଙ୍କ ଇଚ୍ଛା।
ନାଇଁ ନାଇଁ ମୁଁ ବି ଚେ-ଚେଷ୍ଟା କରୁଚି ଏଇ ବର୍ଷ ଯେମତି ବି ହେଲେ ଆସି ଯିବି କାହିଁ ନା ମୋର ମୁଁ ହଉଛି ଆମ ଘରେ ସାନ ବୋହୁ ମୋର ଆଉ ଜଣେ ଯା ଦେଢଶୁର ଯା ଆ ସେମାନେ ବାହାରେ ରୁହନ୍ତି ଆଉ ଆମେ ଟିକେ ପାଖା ପାତ୍ର ତାଙ୍କୁ ବି ଭଲ ଲାଗିବ
ହୁଁ- ହୁଁ -ହୁଁ ନିହାତି
ଆଉ ତାପରେ ଝିଅର ବି ପଢା ପଢି ଅଢେଇ ବର୍ଷ ହେଇଛି। ଆର ବର୍ଷକୁ ପୁଣି ନରସରି ଜଏନ କରିବ ଯେତେ ଜଲଦି ଆସି ଥଣ୍ଡା, ହଁ।
ହଉ ଚେଷ୍ଟା କରନ୍ତୁ ଠାକୁରଙ୍କୁ ଡାକନ୍ତୁ ଟିକେ ହେଇଯାଉ
ହଉଁ ହ୍ୟାଲୋ ଭଲ ଭଲ ଆଉ ଆଜି କଣ ଝିଅ ଆଜି କୁଆଡେ ଯାଇଚି?
ନାଇଁ ଘରେ ଅଛି ଆଜି କୁଆଡେ ଯାଇନି।
ହ ଆଉ ତାର ପଢାପଢି କେମିତି
ହଁ ଚାଲିଛି ପ୍ଲସଥ୍ରୀ ସେକେଣ୍ଡଇୟର ତାର ପଢା ଚାଲିଛି ଏବେ ତ ଛୁଟି ଅଛି। ଏବେ ଇଣ୍ଟରନସିପ ପାଇଁ ଖାଲି ମଝିରେ ଯିବା ଆସିବା କରୁଥିଲା ଆଉ ଏବେ ବନ୍ଦ ଅଛି ଯାଉନି।
ହଁ। ଆଉ ଆପଣଙ୍କୁ ସେ କଣ ରୋଷେଇ ବୋସେଇ ଭଲ ଆସ।
ଆଜ୍ଞା।
ଆପଣଙ୍କୁ ରୋଷେଇ ଫୋଷେଇ କଣ କଲା ଆସେ?
ମୁଁ ସାଧା ଉପରେ ସବୁ ଜାନ୍ତି ସବୁ। ସାଧା ଉପରେ ପିଠା ପଣାଠୁ ଆରମ୍ଭ କରିକି ରୋଷେଇ ଏ ପର୍ଯ୍ୟନ୍ତ ଜାଣିଛି। କିନ୍ତୁ ଆମିଷ ଉପରେ ହେଲେ କୋଉଟା ହିଁ ମୁଁ କହିପାରୁନି ଛୋଟରୁ ଆମିଷ କାହିଁନି। କି ଆମ ମିଶଣ ହିଁ କରିନି ଯେ ମୁଁ ଯେତେବେଳେ ବି ବାହାଘର
ସେପଟେ ପିଠା କଣ ଭଲ ବନା ହୁଏ ସେଇପଟେ
କି ମା ଯୋଉ ତ ଯା ତ ବିରି ଆଇ ତମ ଉପରେ ପିଠା। ଆଉ କାକରା ଆରିସା ଆଉ। ସେ ଗୋଟେ ଶୁଆଣି ପିଠା ଆମର କରନ୍ତି ଆଉ ଗୋଟେ ହୁଁ ଯୋଉ ଖାଲି ବିରିରେ ପତ୍ର ଦେଇକି ଯୋଉ ପିଠା ଟା କରନ୍ତି ସେଥିରେ ମସଲା ଫସଲା ପଡିକି ସେଟା ଶାଳ ପତ୍ର ର ହୁଏ ମା। ହେଇ ହେଇ ପିଠ। ସେଇଟା ମା ପିଠା ଖାଲି ବିରି ବଟାାଯିବ ବିରି ବଟା ଯିବ ସେଇଟା। ତାପରେ ହାଲକାରେ ଜୋରରେ ଯେମିତି ଆମେ ଚକୁଳି ପାଇଁ ଫେଣନ୍ତି ସେମିତି ଫିଣାଯିବନି। ଆଲକାରେ ଫେଣାଯିବ। ହଁ ସେଥିରେ କଂଞ୍ଚାଲଙ୍କା ଅଦା ଯିଏ ଯ କୋଉମାନେ ପିଆଜ ରସୁଣ ଖାଉଛନ୍ତି ସେଟା ପକେଇବେ ମସଲା ଟିକେ ପଡିବ ଯେକୌଣସି ମସଲା ହବ ପଡିବ ତାପରେ ପ ପତ୍ର ଶାଳ ପତ୍ର ଜାଣିଛନ୍ତି ନା?
ହଁ ହଁ।
ଶାଳ ପତ୍ରରେ ଗୋଟେ ଶାଳ ପତ୍ର ତାପରେ ଟିକେ ତେଲ ମାରି ଦିଆଯିବ ୟାକୁ ପିଠଟା ବହଳିଆ ଥିବ ଜମା ଯେମିତି ଏକଡ ସେକଡ ସେ ଗୋଡୁ ନଥିବ ପୁରା ବହଳିଆ ଥିବ ତା ଉପରେ ଯେତେ ପତଳା ଯେମିତି କିି ଦିଟା ଆଙ୍ଗୁଠି ଯେତିକି ମୋଟା ତାର ଆଉ ଟିକେ କମ କରିବେ ସେତିକିରେ ସେ ଗୋଟେ ପତ୍ର ଉପରେ ଥୋଇବେ। ଗୋଟେ ରଖିଲେ ତାପରେ ପୁଣି ଶାଳ ପତ୍ର ଗୋଟେ ରଖିଲେ ତାପରେ ପୁଣି ସାଇଡ ରେ ଦି ସ ଦେଇକି ତାକୁ ସୂତା ମାଧ୍ୟମରେ ଟିକେ ଏ ଚାରିିକର ଗଣ୍ଠେଇ ଦେବେ ଯେମିତି ସେ ହଁ ପାଉଁଶ ପଶିବନି କିବା
କରନ୍ତି।
ସେମିତି ତାପରେ ତାକୁ ଚାରି ଗୋଟେ ଚୁଲିରେ ଚାରି ପାଞ୍ଚଟା ଲେଖାଏଁ ଦେଇକି ତାକୁ ଟିକେ ଲେ ଲେଉଟେଇ ପାଉଟେଇ ଦେଇକି କରିବେ ଆ ତାର ଗୋଟେ ଟେଷ୍ଟ ମା ଭାତ ବି ଆପଣ ଖାଇଯିବେ ସେଥିରେ।
ହଁ ହଁ ହଁ।
ହେ ବଢିଆ ଲାଗେ ଆମ ମା କରନ୍ତି ଆମ ଶାଶୁ ଯିଏ ସିଏ କରନ୍ତି ଯୋଉଦିନ ଆମର ଘରେ ଚକୁଳି ହବ ସେ ହେଇଥିରୁ କିଛି ଅଲଗା ରଖିଦେବେ ପିଠଉ ସେଟା କରିକି ଇଏ ଆମକୁ ଚାରିଟା ବେଳକୁ ଖାଇବାକୁ ଦେବେ ସମସ୍ତେ ନାଗି ଗୋଟେ ଗୋଟେ ଗୋଟେ ଗୋଟେ କରିବେ ଖାଇବାକୁ ଦିଅନ୍ତି।
ଓହୋ ଆଉ ସେଇଟା କଣ ଖାଲି ଖାଇବ ନା ତା ସହିତ କଣ ତର ତରକାରୀ ଫରକାରୀ ଲଗେଇକି ନା କଣ?
ନାଇଁ ସେମିତି ଖାଇପାରିବେ ଭାତରେ ବି ଆଣିକି ଖାଇ ପାରିବେ ସେଟା ବଢିଆ ଲାଗେ ସେମିତି। ସେ ଗରମ ଯେମିତି ଅଧିକ ଟେଷ୍ଟ ସେ ଶୀତଳ ହେଇଗଲେ ବି ଟେଷ୍ଟ ଲାଗେ।
ଏଇଟା ଚୁଲ୍ଲିରେ ହୁଏ ନାଁ?
ଆ ହଁ ଚୁଲିରେ ହବ ସେ। ହ ଗ୍ୟାସ ରେ ମା କିଛି କିଛି ଏବେତାଉ ନାହିଁ ଆମ ମା ଥିଲେ ବୁଲି ଚୁଲି ଥିଲା ଏବେ ତ ଆଉ ଚୁଲି ନାହିଁ ଏବେ ସବୁ ଗ୍ୟାସ ରେ କରୁଛୁ। ତେଣୁକରି ଗ୍ୟାସ ରେ ବି ସେମିତି ଗୋଟେ ତାୱା ଟାଇପ ର ଦେଇଦକି ଏଇ ଯୋଉ ଉଁ ମ ଯେମିତି ପୁଡା ପୁଡି କରିବା ପାଇଁ ମା ଗୁଟେ ଏବେ ମିଳୁନି ଜାଲି ଟାଇପ ର ହେଇ ଜାଲି ଉପରେ ସ୍ଲୋ ହେଲେ ମା ହଁ ସେ ଚୁଲିର ସ୍ଵାଦ ଆଉ ଲାଗେନି। ଖାଲି ଯେହେତୁ କରିଛୁ ଖାଉଛୁ ନହେଲେ ଚୁଲି ର ସ୍ଵାଦ ଟା ହେଥିରେ ଆସେନି।
ହଁ ନା ନା ସେଇଟା ସତକଥା ଯାହା ପୋଡା ପୋଡି ଚୁଲିର ଯୋଉ ସ୍ଵାଦଟା ଗ୍ୟାସରେ ଆସେନି କାହିଁକିନା ଆମେ ବି ଆଳୁ ଫାଳୁ ପୋଡିକି କେବେ କେମିତି ଖାଉ। ଯାହା ଚୁଲିର ବଏ ତା ଜମା ଆସେନି।
ଆସିବନି ଇଏ ବି ଏମିତି ତାକୁ ଯେତେ ଗ୍ୟାସରେ ପୁଡିଲେ ବି ତାର ଏଇ ଯୋଉ ବାସ୍ନା ଗୁଟେ ଆସେ ମାନେ ପୁଡିଲା ବେଳକୁ କୁ ବାସ୍ନା ଟା ଆସିବ ମା ପୁରା ବଢିଆ ଲାଗେ। କିନ୍ତୁ ଏ ବାଧ୍ୟରେ ଖିଆହଉଛି ଆଉ କଣ କରିବା ଆମେ ତ ସବୁ କିଛି ବୁଡେଇ ବାଡିକି ରଖିଛେ। ମାନେ ସେ ଗୁଟେ ଗ୍ୟାସରେ ତ କରିବି ସହଜରେ କରିଦେବି। ଏଇଥେରେ ଚୁଲିରେ ହେଲେ ତିନିଟା ଆଇଟମ କରୁଛି।
ସେ। ଗ୍ୟାସ ଏତିକି ଦାମ ନ ହେଇକି ପୁଣି ଏତେ କଷ୍ଟରେ ମିଳୁଛି। ଗ୍ୟାସ ପାଇଁ ଯାହା ହନ୍ତସନ୍ତ।
ମୁଁ ମା ସାତ ଦିନି କାଳ ରାତିରେ କେଳ ମୁଢି କ୍ଷୀର ଚିନି ଖାଇକି ରହିଲି।
ହୁଁ ହୁଁ।
ରାତିରେ ସକାଳେ ଯାହା ଅନ୍ନ ରୋଷେଇ କରିଥିବୁ ଖାଇବୁ। ବେଳେ ବେଳକୁ ପୁଣି ଗରମ ଭାତ ଖାଇଥବୁ ତାପରେ ରା ରେ ଯୋଉ ଭାତଟା ଥିବ ମା ଆଉ ତିନି ଟାଇମ ଭାତ ଖାଇଲା ବେଳକୁ ଭାରି କ କଠିନ ପାଠ ମତେ ହେଲା ମୁଁ ଟିକେ ମା ହେଲଦି ତ ତେଣୁକରି ହଁ ଟିକେ ହେଲଦି ତ ରାତିରେ ହେଇତିପାଇଁ ମୁଁ ରାତ ରାତିରେ ଭାତଟା ରୁଟି ଫାଳେ ହଉ ପଛେ ମୁଁ ଖୁସି ହେବି ତାପରେ ଏତି ଗ୍ୟା ଆ ସେତି ସାତ ଆଠ ଦିନ ଯାଏ ମା ଏମିତି ଖାଇକି ଦେହଟି ମୋର ପେଟ ବି ବହୁତ ଖରାପ ରହିଲା। ଗ୍ୟାସ୍ ଆସିଲା ପରେ ଗୋଟେ ଆସ୍ଵସ୍ତି ଲାଗିଲା କହିଲି ଯାହା ହଉ ମଣିଷ ଟିକେ ଶାନ୍ତିରେ ଖାଇବ। ଚାଲିଯିବ ଏ ଠାକୁରଙ୍କ ଦୟାରୁ ଆଉ।
ଆମର ଏଇଠିବା ଭୁବନେଶ୍ଵରରେ କଟକରେ ପନ୍ଦର ଦିନରେ ଗ୍ୟାସ ପୂର୍ବରୁ ମଗେଇିବା ପାଇଁ କହିଥିଲି ଏଇ ପଇଁଚାଳିଶ ଦିନ ହେଇଗଲାଣି ଏ ଯାଏଁ ଗ୍ୟାସ୍ ଆସୁନି। ଆମେ ସେ କରେଣ୍ଟ ଚୁଲିରେ ବନେଇକି ଖାଉଛୁ।
ଆଉ କଣ କରିବେ।
ଖାଲି ଅଳ୍ପ ଅଛି ଗ୍ୟାସ୍ ସେଇଥିରେ ଖାଲି ରୁ ଟିଟା ଖାଲିକି ବନଉଛୁ ସେଇଥିରେ ଆଉ ସବୁ କରେଣ୍ଟ ଚୁଲିରେ।
ହଁ ତାର ମା ଗାଁ ତ ନୁହଁ ନା ହଁ ଇଟା ଦି ଚାରିଟା ଦେଇକି ଚୁଲିଟେ କରିଦେବା ରାଞ୍ଜି ଦି ଖଣ୍ଡ କୋଡି ଭରିଦବା। କରିବା ସେଠି ତ କିଛି ଏସବୁ ହବନି। କି ମିଳିବ ବି ନାଇଁ ସିନା ଇଟା ଗୁଡା ମିଳିଯିବ ପୁଣି କାଠ ମିଳିବା ଦରକାର। ତାପରେ ତାକୁ ପୁଣି ଟାଇମ୍ ଦରକାର ତାକୁ ପୁଣି ଜାଗା ଗୋଟେ ଦରକାର।
ଆଉ କେତେ ଦିନ ଗଲେ ଦେଖିବେ ପୁଣି ଥରେ ସେଇ ଚୁ ହେଇ ହେଇ ସବୁ ଫେରି ଆସିବ। ଦେଖିବେ ଏମିତି ଅବସ୍ଥା ହେଇ ଯିବ ସେଇଆ ସବୁ ହିଁ ପୁଣି ଥରେ ହବ।
ନିହାତି ନିହାତି ମା ଏବେ ଦେଖନ୍ତୁ ପ୍ରତି ଘରକୁ ଯିବେ ଗ୍ୟାସ ଏଇ ଯୋଉ ସରି ଏସି ଯାର ପାଞ୍ଚଟା ପୁଅ ପାଞ୍ଚଟା ଏସି ଯାର ଚାରିଟା ପୁଅ ଚାରିଟା ଏସି ଲାଗିଛି। ଏମିତି ପରିସ୍ଥିତି ଆସି ଲାଣି ମା ଜାପାନ କହିସାରିଲାଣି ଯେ ଏବେ ପ୍ରତି ଘରେ ଘରେ ଏସି ଅଛି। ଅଛି ଆଉ ପାଞ୍ଚ ସାତ ବର୍ଷ ପରେ ସବୁ ଏସିି ଖୋଲି ଦେଇକି ଜୀବନ ବିକଳରେ ଗଛ ଲଗେଇବା ଆରମ୍ଭ କରିବା।
ହଁ ସେ ଆସ ଆସ ଏବେ କଣ କହୁଛନ୍ତି। ହଁ ସେୟା ହିଁ ଠିକ୍ ଠିକ୍ କହୁଛ। ସେ ଯାହା ହେଲାଣି
ତରେ ଆମେ ଏବେରୁ କଣ ହେଲା ଆମ ପିଲାମାନଙ୍କୁ ଗଛ ଲଗେଇବାନି ଆମେ ଭାବୁଛେ ମାଟି ହେଇଯିବ ଇନଫେକ୍ସନ ହେଇଯିବ ନାହିଁ। ନିହାତି ତାଙ୍କ ଜନ୍ମଦିନ ମାନଙ୍କରେ ନାଇଁ ବାବା ଦିଟା ଗଛ ହେଉ ପଛ ତୁ ଗୋଟେ ମୁଁ ଗୋଟେ ଲଗେଇବା। ତିନିଟା ଗଛ ବାବାର ଗୋଟେ ତୋର ଗୋଟେ ମୋର ଗୋଟେ। ତିନିଟା ଗଛ ଆମେ ତୋ ଜନ୍ମଦିନ ଉଦ୍ଦେଶ୍ୟରେ ଆମେ ଲଗେଇବା। ପିଲାଙ୍କୁ ଆମେ ଜନ୍ମଦିନରେ ଗଛ ଲଗେଇବା ଶିଖେଇବା ଆମେ ଭାବୁଛୁ କଣ କେ କେକ କାଟି ଦେବି। ଆଠ ଦଶ ଜଣଙ୍କୁ ଡାକିଦେବି। ଏଟା ଭଲ ଏଇଟା ଗୋଟେ ସମ୍ ସମ୍ପର୍କ ବି ମ ରୁହେ ଗୋଟେ ସମ୍ପର୍କ ଭଲ ହୁଏ। କିନ୍ତୁ ଏଇଟାରେ ଏଇଟା ଯୋଉ ଆମ ପ୍ରକୃତିକୁ ଖୁସି କରଇଲେ ଗଛଟିଏ ଲଗେଇକି ତାଠୁବଳି ଆଉ ପୁଣ୍ୟ କିଛି ନାହିଁ ମା। ତାପରେ ଏଟା ହଁ ଏଇଟା ନିହାତି ଗଛଟା କେବଳ ଯେ ମୁଁ ଲଗେଇଲି ମୁଁ ଖାଇବି କି ମୁଁ ଛାଇ ପାଇବି ନୁହଁ ଆପଣଙ୍କର ସାତ ପୁରୁଷ ଯାକେ ହେଇ ଗଛଟା ସବୁ କିିଛି ଦବ। ଅକ୍ସିଜେନ ଫଳ ମୂଳ ଗଛ ଯାହା ତା ଦେହରୁ ପାଆନ୍ତି। ସବୁ କିିଛି ତା ଆଡୁ ପାଇବା।
ଠିକ ଅଛି । ମୁଁ ଟିକେ ଆପଣଙ୍କ ଆଉ ଟିକ୍‌ ପରେ କଲ୍ କରୁଛି। ରଖୁଛି ହଁ ଆଜ୍ଞା।